ତା'ପରେ ଫୁଣି ହସିଲା, ହସିଲା ଯେ ତାରେ ଆଉ କିଛି କହିଲାନି? ମୁଁ କହିଲି ହେ ହସିବ କଣ ବିନା କାରଣେ ତମେ ଗୁଟେ! ଆମେ କଣ ତମକୁ ଜୋକରେ ଲାଗୁଛୁ? ହ
ଯୋକର୍!
କହିଲି ବା ଆମେ କଣ ତମକୁ ନାମ କଣ ଯୋଉ କର ସେ ନାହିଁ ଆଉ ବାବା କହୁଛନ୍ତି ତୁ କଣ ଏମିତି କହୁଚୁ କିରେ ଆଉ ସେ ଡାକ୍ତର ଯାହା ହେଲେ ତ ପଚାରିବେ ନା।
ହିଁ ହି। ତୁ ଆଗ ତୋ ବାପା
ହଁ ମୋ ବାବା ତ ରହିବେ ମୁଁ ବାବା ଙ୍କୁ କହେ।
ତୋ ଦାଦା ରାଗିବେ ତୋ ବାପା ଲାଗୁନି। ତୁ ତୋ ଦାଦା ଗୁଣଟା ଆଣୁଚୁ ଆଉ।
ଟିକେ ଟିକେ କଥାରେ ସବୁ ପାଟି କରିଦୋଉ।
ହୁଁ।
ଟିକେ ଟିକେ କଥାରେ ଖାଲି ଆଉ
ଆଉ କଣ? ଆଉ ମାଇନର ସ୍କୁଲ ମାନେ ଯୋଉ ପଢୁଥିଲୁ ମାଇନର ସ୍କୁଲ ପଢିଲା ବେଳେ ମାନେ ଅଧିକ ଡନ କିଏ ତୁଥିଲୁ ନା ଆଉ କିଏ ଗୋଟେ ତ କାହାକୁ
ହଁ।
ଆଉ କାହାକୁ କାହାକୁ ବାଡେଇଚୁ ପିଲା
ମୁଁ
ମାଇନର ସ୍କୁଲ କବେ ପଢୁଥିଲୁ ତ ମାନେ କାହାର କା ଫାଇଟ ଫାଇଟ କାହା ସହିତ
କଣ?
ଚିଡୋ
ହୁଁ।
କହ କାହା କଣ କଣ ଫାଇଟ୍ ଫାଇଟ କା ଯଦି କଣ ହେଇଛି କହ।
ଏଇଠି ଆମେ ଥରେ ଆମ ଷଷ୍ଠ
ହୁଁ।
ଆମେ ଷଷ୍ଠ ପଢୁଥିଲୁ ନା ଆମେ ପଞ୍ଚମ ପଢୁଥିଲୁ ସପ୍ତମ ପିଲା ଗୁରେ ହୁଁ ଆମକୁ କହିଲି ଡବୁଲ ଡବୁଲ ଖେଳିବା ଆଉ ଡବୁଲ୍ ଡବୁଲ୍
ହୁଁ।
ଡବୁଲ୍ ଡବୁଲ ଖେଳି ମୁଁ ମୁଁ ଏ କୋଟିଆ ଦିଇଟା ପିଲାଙ୍କୁ ବାଡୋଉଛି ଆଉ ସବୁ ମିଶିକି ବାଡୋଉଛନ୍ତି ଆଉ। ହେଲା।
ହୁଁ।
କିଏ କଲୁ ହେଇ ଯୋଉଟା ବାହା ହେଇଛି ସେ।
ହୁଁ।
ତାପରେ ଆଉ ଯୋଉଟା ଗୋଟେ ନଥିଲା ଡେଙ୍ଗାଟେ
ହୁଁ।
ଏ କେତେଟା ପିଲା ଉ କାଟି ଫାଟି ହେ ଏକ ଆଉ।
ହୁଁ।
ମୁଁ ଏକୁଟିଆ ବାଟଉଛି ତତାରୁଛି ବାଟଉଛି ଖାଲି ଆଉ। ତାପରେ ସେମାନେ ଜଣଙ୍କ ମେନ୍ ପାଟ୍ କୁୁ ବାଡେଇଦେଲି ଯେ ସେ ଆ ରହିଲାର ରହିଲା ତାର ମୟ ମାମ୍ ହେୟାଡୁ ଆଇଲେ ଆଉ କହିଲେ କିଏ ଏମିତି କଲା? ନା ଶିବା କଲା ଶିବା। ଶିବାକୁ ଆଣ୍ଠେଇ ଆଣ୍ଠେଇ ନେଲେ।
ହଁ କି।
ଶିବାକୁ ଆଣ୍ଠେଇ ଆଣ୍ଠେଇ ଆଣ୍ଠେଇ ଦେଲେ ଗୁଳିରେ ଆଉ।
ହୁଁ ହୁଁ।
ମୋ ହାଲତ ଖରାପ୍ ଏଇଆଡେ ମୁଁ ଉଠି ପଇଲି ପୁରା ମୁଁ କହିଲି ମୁଁ ଆଣ୍ଠେଇବିନି ତ ଦେଖିବା ମୁଁ ଆଣ୍ଠେଇବିନି।। ଏ ତାର ବୋଉକୁ ଡାକିଲେ ଆଉ ଆମ ଘରେ ଡାକିଲେ ଆଉ। ସେମିତି ଏମିତି ବାଡାପିଟା କଲାମୁଣ୍ଡ ହାଣ୍ଡି କାହା ମୁଣ୍ଡ ଫାଟି ଯାଇଥିଲାରେ ପୁଅ ପୁଣି। ତାପରେ
ଯୋଉ ଡମ ସାହିରୁ ଯୋଉ ପିଲା ଟା ମ ତାକୁ ତା ସହିତ କଣ ଲାଗିଛୁ।
ମା ତାକୁ କମ୍ ବାଡେଇଛିକି ରେ ତାକୁ ମୁଁ।
ହୁଁ ହୁଁ କେମିତି କଣ ମାଡ ଖାଇନି କଣ ସାରେ।
ଏଇଟା ଅଲାଜୁ କିଆଟା ହେଲା। ଆରେ ସିଏ ଆମକୁ ଆମ ଜାତି ନି ଧରିକି ଚିଡେଇଦବ ମୁଁ ତା ଜାତି ଚିଡ଼େଇଲା ବେଳକୁ ଓ ଭାଷା ଫାସା କହିବ ଆଉ।
ହୁଁ।
ମୋ ରାଗ ହେଲେ ରାଗ ହେଇକି ପିଟେ ମୁଁ। ଆରେ ଥରେ ଟ୍ରେନ୍ ହେଇକି ଯାଉଛୁ ଆମେ ଆଉ। ଟ୍ରେନ୍ ଲାଇନ୍ କରୁଛୁ ହଁ ଟ୍ରେନ୍ ଖେଳୁଛୁ ତାକୁ ସେମାନେ ପିଲେ ଆମେ ଚିନୁ ଚିନୁ ଥିଲା ଚିନୁ ହେରିକା ହେଠେ ପେଲ ଦେଇଛନ୍ତି ତା କୁ ଏ ଆଉ ମୁଣ୍ଡ ଟା କ କଣା ହେଇ ଯାଇଛି
ହଁ।
ହ୍ୟାଲୋ ହ୍ୟାଲୋ। ମୁଣ୍ଡ ଟା ଗଭୀର କଣା ତାପରେ ସିଏ ଦେଲା ଆମନା ଦେଲା ଆଉ ଯୋଉ ପାହାର ପୁରା ପଣ୍ଡା। ପାହାର ଖାଇଲୁରେ ପୁଅ ଆମେ। ବୀଣା ଦି ଜଣେ ଥିଲେ ମାଡ ହଗେଇ ଦେଲେ ଆମୁକୁ ପା। ଆରେ ଯଉ ଠେଇ ଯାହା ହେଲା ସିପା କଣ ଇନ୍
ଯୋଉଠି ଯା ହେଲା ଶିବ ବିଣ ଆଉ ଯୋଉଠି ଯାହା ହେଲା ସିବା। କିଏ ମରିଗଲା ଶିବା କାହାର ଏକୋଇଶିଆ ହେଲା ସୁ ଶିବା। ହିଁ ହିଁ ହିଁ
ଆରେ କିଏ କୋଉଠିରେ ଗଣ୍ଡଗୋଳ ହେଲା ନା ଶିବା ଶିବା କଲା ଆଉ। ମୋ ନାଁ ଟା ହେତେବେଳେ ଟ୍ରେଣ୍ଡରେ ଚାଲିଥିଲା ଆଉ।
ହୁଁ ତମରେ ତମେ ଗ୍ୟାଙ୍ଗ ଫ୍ୟାଙ୍ଗ କର ପୁରା ହିନ୍ଦୀ କ୍ଲା ଏ ଯୋଉ କ୍ଲାସ ରେ। ପିଲାଙ୍କୁ ନେଇ ଗ୍ୟାଙ୍ଗ ଫ୍ୟାଙ୍ଗ କିଛି କରୁ କି?
ନାଁ ରେ ମୁଁ ଏକୁଟିଆ।
ଏକୁଟିଆ ତୁଥିଲୁ?
ହଁ।
ଅ ମାନେ ତତେ ଅଧିକା କିଏ ସାଥ ଦିଏ ତମ କ୍ଲାସ୍ ଭିତରେ?
ଆରେ ବୋଟିଙ୍ଗ ହବ ପା କିଏ କା ଆଡେ। ଅଧିକାଂଶ ପିଲା ମୋ ଆଡରେ ପୁଅ ଅଧିକାଂଶ ପିଲା ଚିନୁ ହେକା ଆମ ଗ୍ରୁପ୍ ରେ ମିଶନ୍ତିନି ହେଲେ ଆମେ ଯୋଉ ଆର ରା ସବୁ ମିସଉ ମିସଉ ଆଉ ମୁଁ ମିସାଏନି ମୁଁ ମ୍ୟା ନେଜର ପରିଆ ଗୋଟେ ଓ ଥାଏ ସିଏ ମିଶେଇବ ସମସ୍ତଙ୍କୁ ରେ ପୁଅ।
ମ୍ୟାନେଜର ମାନେ ମିଡିଏଟର ଗୋଟେ ଥିଲା ନୁହେଁ କି ମଝା ମଝି।
ମିଡ଼ିିଏଟର ଆ ଯିଏ ହାତ ଟେକିଲା ମ ଆଡ଼େ ଆଁ ହୁଁ। ନାଇଁ ମୁଁ କିହିବି ମୋ ଆଡେ କିଏରେ ହାତ ଟେକ ମୋ ଆଡେ କିଏ ହାତ ଟେକ। ହାତ ଟେକିଲେ ମୋ ଆଡେ ଆଉ ତାଙ୍କ ଆଡେ ମୋ ଏଗେଷ୍ଟରେ ପୁନ ପୂର୍ଣ୍ଣ, ଚିନୁ, ତାପରେ ସୁଶାନ୍ତ
କୋଉ ନାଁରେ କହନି।
ସେରା ବି ମିଶନ୍ତି ମୋ ସହିତ ଯେ ମିଶନ୍ତି ମାନେ ଗଣ୍ଡଗୋଳ ହେଲେ ଅଲଗା ହେଇଯାଉ ଆମେ ଆଉ ହ୍ୟାଲୋ।
ଏମିତି କଥା ତାହେଲେ
ଗଣ୍ଡଗୋଳ ହେଲେ ଅଲଗା
ଆମ କ୍ଲାସରେ ଆମ ଯେତେବେଳେ ମାଇନସ୍ ଥିଲା ଆମ ଗାଁରେ ପଢ଼ୁଥିଲି ମୁଁ ତ ପୁରା ପୁରି ଲାଲୁ ଥିଲି ଆଉ। ଲୋକ ମତେ ବାଡେଇ ବୁଡ଼ାକି ପଳେଇବ ପଛେ ମୁଁ ବାଡେଇବି କିନ୍ତୁ ଏତେ ବି ପାରେନି ମାନେ ଜିତି ପାରେନି ପୁରାପୁରି। ସେ ବାଡେଇ ଦେଇ ପଳେଇବ ଜିତିପାରେନି ମୁଁ।
ଜିତିପାରୁନ?
ନା, ମାନେ ସେମାନେ ବାଡେଇ ବୁଡ଼ା ପକେଇବେ। କିନ୍ତୁ ମୁଁ ଯେତେବେଳେ ବାଡେଇବି ମାନେ ଦି ତିନି ଚାପୁଡ଼ା ଲଗେଇଦେବି। ଗୁଠାଟା ମାରିବ କିନ୍ତୁ ସିଏ ଅଧିକ ବାଡେଇ ଦେବ ମାନେ ଅଧିକା ମତେ କନ୍ଦେଇ ଦେବ ମୁଁ କାନ୍ଦିପକାଏ ଅଧିକା ମାନେ ଗୋଟେ ମାଡ ଖାଇବି ମାନେ କାନ୍ଦି ପକେଇବି ସାଙ୍ଗେ ସାଙ୍ଗ, ମୋର କାନ୍ଦରୁଟା ହିଁ ହିଁ ହଁ ଏମିତି କେବେ କାନ୍ଦି କୁନ୍ଦା ପକାଏ, ମୁଁ ମାନେ ଲାଲୁଟା ଖାଲି ପୁରା ପୁରି, ମାଡ ଖାଇକି ଆସିବେ ମା ମାରି ପାରିବନି କେବେ
ହଁ ହଁ।
ମୋ ଭାଇ ଫାଇ ମାନେ ଆମ ବବା ବୋଉ ଘରିଆ ଆମ ପିଲାବେଳେ ଏତେ ଲାଗା ଲାଗି ହଉଛି ମୁଁ ତ ଆଉ ତାଙ୍କ ଭିତରେ ପାରେନି କିଛି। ସେମାନେ ତ ବାଡେଇ ବୁଡା କଉଛନ୍ତି କାହାକୁ ପାରେନି? ଆଉ ଚିଡ଼େଇ ଦେବା ଯଦି କାନ୍ଦିପକେଇବି ରେ ପୁଅ ମୋତେ ଚିଡେଇ ଦେବ ଯିଏ ଗାଲୁ କରି କହିଥଦେଲା କଣ ଗୋଟେ? ଭଲ ସେନ୍ସିଟିବି ଥିଲୁ ଅଧିକା
ହୁଁ ହଁ।
ଗୋଟେ ଗାଲୁ ପଣ ଥିଲା ଆମର ଗୋଟେ ସେତେବେଳେ ଆଉ, ମାଡ ଖାଇଲା ମାନେ କାନ୍ଦିବି ସାଙ୍ଗେ
ଆରେ ମୁଁ ଛୁଆ ବେଳେ ପୁରା ଇଏ ଥିଲି। ମାନେ ପୁରା ଛୁଆ ବେଳେ ତ ସବୁ ଲାଲୁଥିଲେ ହେଁ।
ହୁଁ।
ଏବେ ଟିକେ ବଦଳି ଗଲି ଆଉ
ଆମ ଥର କଣ କହିଲୁ ଆମର ଫାଷ୍ଟ ଆମେ ଏକାଠି ଏତେ ରହୁନଥିଲୁ, ମୋ ଯୋଉ ଦି ଭାଇ ଥିଲେ ମୋ ସହିତ ହେଲା ସେ ମାଇନରସ୍କୁଲ ପଡୁଥିଲେ ମୋଠୁ ଜଣେ ବର୍ଷକର ବଡ। ଟିକେ ଲାଇନରେ ଥାଆ ମୁଁ ଟିକେ କଥା ହେଇ ପଡେ। ହ୍ୟାଲୋ।
ହଁ କହ?
କହିଲୁ ଆମ ଥରେ ମାଇନର୍ସ ଆଗରୁ ପଢୁଥିଲୁ, ମୋ ସାନ ଭାଇ ଜଣେ ଥିଲା ମୋ ମୋ ସହ ପଢୁଥିଲେ ସେଇ ହେଲା, ଆମେ ଦି ଜଣ, ଆଉ ମୋ ଉପର ବ୍ୟାଚ ପିଲା ମୁଁ ଯେତେବେଳେ ପଢ଼ୁଥିଲି ପ୍ରଥମ, ଦିତୀୟ ସେମାନେ ଷଷ୍ଠ ଷଷ୍ଠ ନା ସପ୍ତମ ପଢ଼ୁଥିଲେ ମୋଠୁ ଦୁ ତିନି ଚାରି ବର୍ଷର ବଡ ଆଉ ଜଣେ ଭାଇ ଥିଲା ଆଉ ଦାମ ମୋ ନିଜ ବାପା ପୁଅ। ତିନି ଜଣ ମାନେ ତିନି ତିନି ଭାଇ ଏକାଠି ପଢ଼ୁଥିଲେ ସେଇ ଯୋଉ ମାଇନର୍ସ୍ ସ୍କୁଲ ରେ ସେତେବେଳେ, ତାପରେ ଯେତେବେଳେ ଗୋଟେ ଝିଅ ପିଲାଟେ ଥରେ ହେଲା ଆମେ ଦି ସାଙ୍ଗ ମାନେ ମାଡ ମାଡ ହଉଛୁ ଏନ୍ତୀ। ଭିତରେ ଭିତରେ ନିଜ ନିଜ ଭିତରେ। ଗୋଟେ ଝିଅ ପିଲାଟା ମୋର ଗୋଡଟା ତାର ମାନେ ମୋ ଗୋଡଟା ମାରିଦେଲି ତା ଗୋଡଟା ମାରିଦେଲି ମୁଁ ହେଲା ସେଠୁ ସେ ଝିଅଟା କାନ୍ଦିଲା ଛୋଟପିଲାଟା ମୁ କହିଲି କାନ୍ଦେନି କାନ୍ଦେନି ବାଜିଗଲା ଭୁଲ ଏଇ କଣ କହିଲ ଗୋଟେ ହେଲା ଛୋଟ ପିଲା ଟେ। ଆମେ ଯେତେବେଳେ ପଢୁଥିଲୁ ତୃତୀୟ ଚତୁର୍ଥ ପଢୁଥିଲୁ ସିଏ ପଢୁଥିଲା ଛୋଟ ପିଲାଟା ପ୍ରଥମ ଦିତୀୟ ପଢୁଥିଲା। ସେଠୁ ଏଠୁ ତା ଉପର ତା ତା ମାନେ ତା ଉପର ବ୍ୟାଚ ତା ନାନୀ ଯୋଉଟାକୁ ପଡୁଥିଲା ସ ସପ୍ତମ ବଡ ପିଲାଟା ଝିଅ ପିଲାଟା ଏଇଠୁ ସିଡା ଆସିଲା ପିଲା ମୋ ଭଉଣୀକି ବାଡିଲା ଆଉ ଏଠୁ ସବୁ ଏଠୁ ମୋ ଆଡେ ହାତ ଉଠେଇଲେ କଲେ ଏଇ ଏଇ ତା ଗୋଡଟା ମଡ଼ା ହଉଥିଲା ଯେ ଏମତି ତାପରେ କାନ୍ଦସେନି ଆଉ ହଁ ଝିଅଟେ ଆସିକି ଧାଏଁ କିନି ଗୋଟେ ଚାପୁଡା ଲଗେଇଦେଲା ଆଉ ମୁଁ କାନ୍ଦୁନୁ ମାନ୍ଦୁନୁ ହେଇକି ମୋ ଆଖିରୁ ଲୁହ ବାହାରି ଗଲା ଆଉ ଏଠୁ କାନ୍ଦି ପକେଇଲେ ଏଠୁ ମୋ ସାନ ଭାଇ ଯିଏ ଥିଲା ମୋ କ୍ଲାସରେ ପଢୁଥିଲା ତାକୁ ଡାକିଲି ସେଠୁ ତାପରେ ସେଠୁ ମୋ ମୋଟା ହେଇକି ଗୋଟେ ଭାଇ ଜଣ ଅଛନ୍ତିଯେ ସେ ସପ୍ତମ ପଢ଼ୁଥିଲେ ତାଙ୍କରି କ୍ଲାସ ଆଉ ତାକୁ ଡାକିଦେଲି ଆଉ ତିନିିଜଣ ମିଶିକି ଝିଅଟାକୁ।
ହଁ ହଁ।
ଆଣିଦେ ଆଉ ପୁରା ତତାରୀ ପକେଇଲେ ତାକୁ ତାପରେ ମୁହେଟୁ ଡେଇଁ ଡ଼ା ମତେଯୋଉ ଚାପୁଡ଼ଟେ ଦେଲା ତା ଡେଇଁକି ଦାଲୋଉକିନା ମୁଗେ ଗେଡ଼ାଟାଟିକ ଥିଲି ଡେଇଁକି ଡ଼ାକିନା ଚାପୁଡ଼ା ଲଗେଇଲି ଗୋଟେ ତାକୁ ଆଉ।
ମୁଁ ଜାଣିପାରୁନି।
ହାଲୋ ଏମିତି ଘଟଣା ଏ
ଏତେ ଅଲଗା ମିନିଂରେ କିଆ ନୋଉଚନ୍ତି ଯୋଉ ଆରେ
ସେଟିଂ କର ସେଇଟା ଅଛନ୍ତି ପିଲାଆହୁରି ଚାରିଜଣ କାସହିତ ସେଟିଂ ହବ? କାହା ସହିତ ହବ କହୁନାହା ହାତକୁ ଦିହାତ ହେବା ପାଇଁ ଚାହୁଁଛନ୍ତି ଆପଣକି?
ହୁଁ ହୁଁ।
ହାଲୋ।
ହଁ କହ?
ଅଙ୍କଲ ଏମିତି ମାଡ଼ ହାଡ଼ତ କରୁଥିଲୁ ଆଉ ତାପରେ ହେଠୁ ମୋର ଭାଇ ଜଣେ ଯିଏ ଥିଲା ପ୍ରଥମ ଏଇ ଯୋଉ ଅ ସପ୍ତମରେ ଥିଲା ସେଠୁ ଉଠିକି ପଳିଲା ଅଷ୍ଟମ ପଡ଼ିଲା ଅଲଗା ସ୍କୁଲ୍ ତାପରେ ଆମ ଖାଲି ଦିଭାଇ ଯାହା ରହିଲୁ ଦିଭାଇ ତ ଆଉ ଗୋଟେ ଭାଇତ ଆସେନି ସ୍କୁଲ୍ ହେଲା ମୂର୍ଖଟା ଖାଲି ଘରେ ରହେ। ହାଲୋ ଗୋଟେ ଭାଇ ମୂ ହଁ ଖାଲି ଘରେ ରହିବ ଆଉ ମୁଁ ଖାଲି ଆକୁଡ଼ିଆ ଯାହା ଅଧିକା ସ୍କୁଲ୍ ଆସେ ଆଉ ମତେହେତଳୁ ଯୋଉ ବାଡ଼ାଏ ଆଉ ମୋ ସାଙ୍ଗମାନେ ସାଥ୍ ଦଅନ୍ତିନି ମତେ ଯେତେଳେ ବାଡ଼େଇ ଏମିତି କେତେ କିଏ କଣ ସ ସାଥ୍ ଦେଉ ନହେଲେ ଆଉ କେହି ନାହାନ୍ତି ଗୋଟେ ଝିଅପିଲାଟେ ଗୋଟେଥର ବାଡିଲାଯେ ସେ କରିପାରଲାନି କନ୍ଦି କାନ୍ଦି କରିପାରିଲାନି। ତାର ମାନେ ସିଏ ମତେ ବାଡିଲାଯେ ମୋପଛରେ କେହିଉଠିଲେନି। ମୁଁ ତାକୁୁ ବାଡିଲି ତାପଛପଟେ ଆହୁରି ଦି ତିନିଜଣ ଝିଅ ପିଲା ଉଠିଗଲେ ଛୋଟ ବଡ଼ ନେଇକି ସବୁଅରା। ଆଉ ଆ ସେଠୁ ସେମାନେ ଠିଆହେଲେ ସବୁ ସେଠୁ ହେରି ପିଲାଟାକୁ କହିଲେ କହିଲେ ବାଡା ତୁ ଚିନୁକୁ ବାଡ଼ା ହେଲା ଏଠୁ ମତେ ଆହୁରି ଠାଏ ଠାଏ ଦିଟା ଲଗେଇଲା କଣ ଆଉ କଣ କରିବା ଆରେ ସେବଡ଼ ପିଲାଟା ମୁହେତେଳେ ପ ଚତୁର୍ଥ ପଞ୍ଚମ ପଢ଼ୁଥିଲି ସେଇଠୁ ସପ୍ ହଁ ସେଠୁ ମୋ ପ ପଛରେ କେହିନାହାନ୍ତି ପୁଣି ସେମାନେ ଆହୁରି ଆହୁରି ଦି ତିିନି ଜଣ ଝିଅ ପିଲା ବାହାରି ପଢ଼ୁଛନ୍ତି।
ଖାଲି ମୁଁ ଥାଆନ୍ତି ହେତଳେ ତୋପାଖରେ?
ସେମାନେ ଯୋଉ ମନିଟର ଦିଅନ୍ତିି ମନିଟର ମାନେ ଜଗିବା ପାଇଁ ମନିଟର କରନ୍ତିନି?
ହୁଁ।
ଏଇ ମନିଟର ଦ୍ଵାରା ସେମାନେ ମାନେ ରଖିଥିବା ଝିଅପିଲା ଏଇଝିଅପିଲା ଏଇଠୁ ଆମେତା ମାନିବୁନି ଏଠୁ ଆମ ବାଡ଼େଇବ ଆମେ ହେ ଶୁଦ୍ଧିଦବୁ ନହେଲେ ଆମେବି ମାନେ କଣ ଗୋଟେ ଦାଲୁକି କହିଦେଉି ଲାଗିବ ହେଟୁ କଣ ଛଟ ପିଲା ଆମକୁ କେହି କୋହୁଚହେରି ଏମିତି କହିି ଆମ ଆମକୁ ବାଡ଼େଇବେ ଏଇଠୁ ଲାଗାଲାଗିଇଥିଲିବ। ସେଇଠୁ ଆମ ପଛରେକେହି ଆସିଲେଣି କାନ୍ଦି କାନ୍ଦି ଘରକୁ ଆସିଲ ଆଉ। ଆଉ କଣ କହ?
ଛୋଟ ଛୁଆ ଦେଖିକି
ପିଟୁ ଥିଲା। ଆ ମନିଟର ଆମତେ ସାଇନ୍ସ ମନିଟର ଯିଏ ହେଇଥିବ ରାଗ ଲାଗେମତେ।
ଫୁଟାଣିଆଅରା ମୁଁତ ମନିଟର ହେଇଥିଲି ଆଉ।
ଖାଲି କୋସ୍ଚିନ୍ ମାନେ ଏଠୁ ସାର୍ ସେତିକି ପଢନ୍ତୁ ସିଏ ହେତିକି ପଢୁଥାନ୍ତୁ। ଭୁଲ ଭାଲ୍ ହେଇଗଲେ ସାଙ୍ଗେ ସାଙ୍ଗେ ଡାକି ଦେବେରି ବୋଉ ମ୍ୟାମ। ତୁ ଦେଖ ମ୍ୟାମ ଏତିକି ରେ ଭୁଲ କରୁଚି ଆଉ ନା ତ କୁଞ୍ଚତ୍ର ବାଡିବ ଜେତିକି ଭୁଲ ହେଇଛି ସେଥି ଟା ବାଡେ। କେତେ ମାଡ ଖାଇବୁ ହାତ ହାତ
ଯେତେ ଭୁଲ ସେତେ ମାଡ କି ମାଡ କି ଏମିତି ମାଡ।
ଯୋଉ ଖଡି ଟା ନେଇକୀ ଯୋଉ ଆମ ପାଟି ଟେ ଖଟା ଯଉ ନେଇକି ନାଟା ଲେଖିଦବ ଖାଲି ଫିଙ୍ଗିଦେବେ ଡଷ୍ଟ ତା ଉପରେ
କ ହେଇରା ହାଇ ସ୍କୁଲ ରେ ହୁଏନି ଏରତି।
ହଁ ପରା ଏରା ଏମିତି କରନ୍ତି ନାଇଁ ନାଁ ଫାଁ ଲେଖିଦେଇକି ବସି ତା ମୁହଁଠୁ ନାଟା ଲେଖିକି ଆମ ଆଡେ ଯୋଉ ଅନେଇ ଦିଅନ୍ତି ମଣ୍ଟରେଉ। ର ଯୋଟା ଆମ କ୍ଲାସ୍ ଗୋଟେ ଥିଲା ମ ଯୋଉ କାନରେ ବାହାହେଇଚି ଯୋଉ। ଇଏ ଗୋଟେ ଏରା ଦେଖିଲା ବେଳକୁ ରାଗଲାଗେ, ଆ ସେ ଯୋଉ ଭାଇ ତ ତେ ଭାଇ କଥିଲ ତ ନେଇଗଲା ଏଠିଡାକୁଟା ଖୁଲି ଦେଇିଚି। ଏ ଦିଟା ଭଉଣୀ।
ଭଉଣୀକୁ ଦୁରୁ ଜୁହାର।
ମାନେ ଖୁଲିକି ରଖି ନେଇ ଯାଉଚି ରାଖରେ। ମନିଆକୁ ପଡିବ।
ମାନେ ଚାଡ ଆଉ କଣ କହିବି ତାକୁ।
ହୁଁ।
ସେଇ ଭଉଣୀର ଏଇନା ଗୋଟେ ଛୁଆ। ହଁ, ତାର୍ ଝିଅ ଟେ ନା ପୁଅ ଟେ? ହଁ। ଯିଏ ରାଖି ଫିଟେଇକି ହାତରୁ ନେଇ